ହ୍ଯାଲୋ କଣ କରନ୍ତି ଆପଣ?
କଣ କହିଲେ?
ମୁଁ କହିଲି କଣ କରୁଛନ୍ତି ଆପଣ?
ମୁଁ ଏଇଠି ଜଷ୍ଟ ବାହାରକୁ ଆସିଛି।
ଓହୋ ଖାଇଲେଣି?
ହଁ ଖାଇସାରିଛି।
କଣ ଖାଇଲେ?
ମୁଁ ଭାତ ଡାଲି ଆଉ ପୋଟଳ ତରକାରୀ ଆଉ ଭଜା।
ବାପରେ ଏତେ ସୁନ୍ଦର ଖାଇବା ହେଇଛି ଯେ ଆଜି ଆପଣଙ୍କର?
ହଁ ତମର?
ହଁ ଆମର ଯେ ଭାତ ଡାଲିମା ଆଉ ପୋଟଳ କୋର୍ମା ଆଉ ଗୋଟେ ଚିପ୍ସ ଟାଇପ ର ହେଇଥିଲା ଆଉ ପାମ୍ପଡ଼ ଦହି ବାଇଗଣ ଏମିତି ବହୁତ ସାରା ଆଇଟମ ହେଇଥିଲା।
ଓହୋ ତମେ ନିଜେ କରିଛ?
ହଁ ମତେ ରୋଷେଇ କରିବାକୁ ଭଲ ଲାଗେ ତ ସେଇଥିପାଇଁ ମୁଁ ନିଜେ କରିଦେଇଥିଲି।
ଓହୋ।
ଆଉ ତମେ?
ନା ନା ଆମେ ତ ହଷ୍ଟେଲ ରେ ଖାଇଛୁ।
ହଷ୍ଟେଲ ରେ।
ହଁ।
ହ ହଷ୍ଟେଲରେ ରୁହନ୍ତି ବୋଧେ ଆପଣ?
ହଁ ହଷ୍ଟେଲ ରେ ହିଁ ରହୁଛି।
ଓହୋ ଭଲ ଭଲ ଆଉ କଣ କୁହନ୍ତୁ ନାଇଁ ମୁଁ ଘରେ।
ଓହୋ।
ହଁ। ଆଉ ଘରେ ଆପଣଙ୍କର କେମିତି?
ଆଉ ମୋ ଘରେ ଭଲ ସବୁ ତ ତମ ହଁ ବାପା ମା ଭଉଣୀ ଦିଟା।
ଭଉଣୀ ଦୁଇଜଣ?
ହଁ।
ଓହୋ ତମେ ବଡ଼ ବୋଧେ?
ହଁ ହଁ ମୁଁ ବଡ।
ହୁଁ।
ଆଉ ତମର?
ହଁ ମୁଁ ଆମ ଘରେ ସବା ସାନ ମୁଁ ମୋ ମା ବାବା ଆଉ ମୋ ଭାଇ ଆଉ ମୋର ଦିଦି ଅଛି ସେ ମ୍ୟାରେଜ୍ କରିଛନ୍ତି।
ଓହୋ ହୋ ହୋ।
ହଁ
ତମ ଘର କୋଉଠି?
ଆମ ଘରେ ତ ଆମ ଘର ହେଉଛି ଆକ୍ଚୁଆଲି ବ ବଡ଼ବ
ଓହୋ
ତମ ଘର?
ମୁଁ ଏଇ କଟକ ରେ ରହୁଛି।
ଆଚ୍ଛା ଆଚ୍ଛା ଭଲ ଆଉ।
ହଁ ସେଆଉ।
ତୁ ଏବେ ଘରେ ରହିଲି ଆମ ଘରେ ଲୋକ ଆମେ ସବୁ ବାହାରେ ଆସି ରହୁଛୁ ଭୁବନେଶ୍ୱରରେ ତ।
ଓହୋ
ହଁ ବାବାଙ୍କର ଏଠି ଜବ୍ ତ ସେଥିପାଇଁ ଭାଇ ବି ଏଠି ପଡ଼ୁଛି ବାବାଙ୍କର ରିଜର୍ଭ ତ ସବୁ ଭୁବନେଶ୍ୱରକୁ ପଳେଇ ଆସିଛୁ।
ଓହୋ ଏଠି ରହୁଛନ୍ତି ନା ଆପଣ? ହଁ ତ ମୁଁ ବି ମୋର ବି କଲେଜ ଏଇଠି ଅଛି ଭୁବନେଶ୍ଵର ହିଁ ଅଛି।
ଏଁ
ମୋ କଲେଜ ବି ଭୁବନେଶ୍ୱରରେ ହି ଅଛି।
ଭଲ ଆଉ କଣ
ହଁ ଏଠି ମୁଁ ପଢୁଛି ପଢୁଛି ଏଠି ହସଲ ଅଛି ମୋର।
ଭୁବନେଶ୍ୱରରେ ବୈଷ୍ଣବୀକୁ ଜାଣିଛନ୍ତି।
ବୈଷ୍ଣୁବି ନା ନା ମୁଁ ଜାଣିନି।
ହଁ ତମେ ବି କେମିତି ଜାଣିବ ବହୁତ ସାରା ବୈଷ୍ଣବୀ ନାଁରେ ଜଉ ଅଛନ୍ତି ନା।
ହଁ ହଁ କିଏ ବୈଷ୍ଣବୀ କିଏ?
ବୈଷ୍ଣବୀ ମୋ ସାଙ୍ଗ ଗୋଟେ ହବ ତ ସିଏ ଜବ୍ କରେ। ପୁଲିସରେ ଅଛି।
ଓ ପୁଲିସ ରେ।
ହଁ
ତାହେଲେ ସେ ଚୋରକୁ ଧରନ୍ତି ନା।
ହଁ ଚୋର ଠକ ଖଣ୍ଟ ସମସ୍ତ ଙ୍କୁ ଧରନ୍ତି। ଯେମାନେ ସବୁ ଭୁଲ କାମ କରନ୍ତି ସମସ୍ତଙ୍କୁ ପନିଶ କରନ୍ତି।
ଓହୋ ହୋ ଭଲ।
ହଁ କିନ୍ତୁ ନିଜେ ଶୁଣନ୍ତୁ ନା ତମେ ତମେ ଯଦି ଭୁଲ କାମ କରିବ ତାହେଲେ ସେ ତୁମକୁ ବି ପନିଶ କରିବେ।
ନାଇଁ ନାଇଁ ମୁଁ କହିଲି ଯଦି ମୋ ସାଙ୍ଗରେ କିଛି ହବ ମୁଁ ତାକୁ କଲ୍ କରିବି ଆଉ।
ହଁ ହଁ ନା ତାଙ୍କ ସହିତ କଥା ଏମିତି ହେଇପାରିବେନି। ଡାଇରେକ୍ଟ ତ ହେଇପାରିବେନି ଆପଣ ମୋ ସହିତ କଣ୍ଟାକ୍ଟ କଲେ ମୁଁ ତାଙ୍କ ସହିତ କଥା କରେଇଦେବି।
ଓହୋ ସେୟା ଆଉ ଠିକ୍ ଅଛି।
ହଁ କାହିଁକିନା ସି ଟିକେ ବହୁତ ବିଜି ପରସନ୍ ତ। ସେଥିପାଇଁ ହଁ।
ପୋଲିସ ହେଇଛନ୍ତି ତ ବିଜି ରହିବେ।
ସେଇପା। ବୈଷ୍ଣବୀ ବି ଏମିତିକା ଗୋଟେ ଲୁକ। ସେ ବହୁତ କିନ୍ତୁ ଭିକାରୀଟେ। ପାଖରେ ଟଙ୍କାଟେ ନାଁଇ ହଁ।
ଟଙ୍କାଟେ କାହିଁକି
ସେ ବହୁତ ଲୋକଙ୍କର ସେବା କରନ୍ତି ତ ସବୁ ପଇସା ଲୋକଙ୍କୁ ଦେଇଦିଅନ୍ତି।
ଓହୋ ହୋ ସେୟା ହଉ ଏମିତି ସର୍ଭିସ୍ ବି ଲୋକ ବି ଭଲ ନା।
ହଁ ପା
ଏମିତି ଲୋକ ବହୁତ କମ ମିଳେଆ।
ସେଇୟା ଆଜ କାଲିକା ଦୁନିଆରେ ଏତେ ଲୋକ କମ୍।
ହଁ
ହଁ ଆଉ ତମକୁ କଣ ଖାଇବା ପାଇଁ ପସନ୍ଦ।
କଣ କହିଲେ।
କଣ ଖାଇବା ପାଇଁ ତୁମକୁ ପସନ୍ଦ।
ମତେ ତ ମୁଁ ତ ଭେଜିଟେରିୟନ ଆ ତ ମତେ ପନିର ହି ଭଲ ଲାଗେ।
ଓ ହୋ ତମେ ଭେଜିଟେରିଆନ ନା ଆମେ ଟିକେ ନଭେଜ ବି ଖାଉ ମାନେ ସବୁ ଖାଉ ଟିକେ ନଭେଜ ଖାଉ ବ୍ୟାସ୍ ଖାଉ ସବୁ ମିଶେଇ ଖାଉ
ହଁ ହଁ ଆଉ ତମ
ଆଉ ରଥଯାତ୍ରାରେ ଯିବେ ବୁଲିବା ପାଇଁ ପୁରୀ
ରଥରେ ଭାବିଥିଲି କିନ୍ତୁ ନା ଏପଟେ ବହୁତ ଭିଡ ଥାଏ ନା ପୁରୀରେ
ହଁ
ସେୟା ଆବି ତ କିଛି ଭାବିନି ତାପରେ ଯିବି ରଥଯାତ୍ରା ପରେ ସେ ରକ୍ଷାବନ୍ଧନ ଆଉ ଯିବି।
ହଁ।
ହଁ।
କଣ ଫ୍ୟାମିଲି ମାନଙ୍କ ସହ ନା ଏକା।
ହଁ ମୁଁ ଭାଇ ଆଉ ମୋ ଦିଦି ସାଙ୍ଗେ ଯିବି।
ହଁ।
ହଁ ସେମାନେ ଅ ରହୁ ଚନ୍ତି ନା ସେପଟେ ଅଙ୍ଗୁଲ ଆଡେ ରହୁଚନ୍ତି। ତ ସେମାନେ ଆସିବେ ମତେ ନେଇକି ହି ଯିବେ।
ଭଲ। ତାହିଲେ ଘରେ ଆପଣଙ୍କର ସବୁ ଭଲ।
ହଁ ହଁ ସମସ୍ତେ ଭଲ।
ଯାହଉ।
ହଁ ତମେ କଣ କର କରୁଛ?
ମୁଁ ଏମିତି ଘରେ ପଢାପଡି ସଇଲାଣି ଏବେ ଗ୍ରାଜୁଏସନ୍। ସରିିଲାଣି।
କଉ ଓନର୍ସିପ୍?
ମୋର ଏଇଟା ମୋର ହିଷ୍ଟ୍ରି ଅନର୍ସ।
କଣ କହିଲେ?
ହିଷ୍ଟ୍ରି ହିଷ୍ଟ୍ରି ଅନର୍ସ। ହଁ ତମର ତମେ କଣ ତ ପଢୁଥିଲ।
ହଁ ଆମର କମର୍ସ।
ଭଲ ତାହେଲେ ଆଉ।
ହଁ ଆଉ ତମେ କଣ ଭଲ ସେଇଟା ପଢିକି ଏବେ କଣ କରୁଚ?
କଣ କଣ?
ସେଇଟା ପଢୀକି ବି କଣ କରୁଚ ମାନେ ତୁମେ କମ୍ପିଟେଟିଭ୍ ଏକ୍ଜାମ ଦେଇସାରିଛ କିଛି?
ସେଇଟା ହିଷ୍ଟ୍ରି ଆଜ୍ଞା ଆମେ କହିଲେ ମାନେ ଇନ୍ ଭାରତ ଉତ୍ତର ଓଡ଼ିଶାର ସବୁ ପୁରା ପୁରୁଣା କଥା ଉପରେ ପର୍ଯ୍ୟବେସିତ ଆଉ।
ଓହୋ।
ହଁ ଭାରତରେ ସବୁ ପୁରୁଣା କଥା ଐତିହାସିକ କଥା। କଥା ସବୁ କିଛି ଉପରେ ଭାରତ କେମିତି ଷ୍ଟାର୍ଟ ହେଇଥିଲା ଭାରତକୁ କିଏ ଶାସନ କରିଥିଲା। ଓଡ଼ିଶା କେମିତି ଷ୍ଟାର୍ଟ ହେଲା ଓଡ଼ିଶାକୁ କିଏ ଶାସନ କରୁଥିଲା? ସବୁଗୁଡ଼
ତାହେଲେ ତମକୁ ହିଷ୍ଟ୍ରି ଭୟ ଲାଗେ ନା।
ହଁ ହିଷ୍ଟ୍ରି ଭଲ ଲାଗେ। ଏତେ ବି ଭଲ ନାଇ କିନ୍ତୁ ବହୁତ ମନେ ରଖିବା ପାଇଁ ଆଛା। ତାକୁ ବହୁତ ମନେ ରଖିବା ପାଇଁ ପଡ଼େ।
ସାର। ଆଉ ସେପଟେ ବର୍ଷା ହଉଚି।
ହଁ ବର୍ଷା ତ ହଉଚି, ତୁମର ସେପଟେ?
ହଁ ଆମ ଆଡେ ବି ବର୍ଷା ହଉଚି। ଆଜି ବର୍ଷା ଜମା ଛାଡ଼ି ହିଁ ନି। ନା ଆଜି ନାହିଁ।
ଓହୋ। ଆମର ତ ଆଜି ବର୍ଷା ହଉଥିଲା ଟିକେ ଟିକେ। ଏବେ ଛାଡ଼ିଗଲା ଟାଇପର ହେଇଚି ଆଉ। ପାଗଟା ଆଜି ଭଲ ଅଛି।
ହଁ, ହଁ ଆଜି ଏତେ ଖରା ଗରମ ନାଇଁ ନା ଆଜି। ଆଜି ଟିକ ଭଲ କାଇଁକି ଭୁବନେଶ୍ୱର ବହୁତ ଗରମ ନା।
ହଁ, ହଁ।
ଆଉ ତମେ ଭୁବନେଶ୍ବର ରେ କୋଉ କୋଉ ଜାଗାରେ ବୁଲିଛ?
ଭୁବନେଶ୍ବର ରେ ମୁ ଏବେ କେତେ କଉଠିକି ବି ଯାଇନାଉ ବୁଲିବା ପାଇଁ।
ଓହୋ।
ପଢା ପଢ଼ି ଭିତରେ ଏମିତି ତ ରହିଯାଇଥିଲୁ ଆଉ।
ହଁ।
ତମେ ଯିବ?
ହଁ ଆମ ଏକ୍ସାମ ଆମର ଏବେ ଏକ୍ସାମ ଚାଲିଛି। ସେକେଣ୍ଡ ସେମିଷ୍ଟର ତାପରେ ଆମେ ଯିବା ଆଉ। ସାଙ୍ଗମାନେ ସହରେ
ଏହି ଲିଙ୍ଗରାଜ ଏପଟେ ଟିକେ।
ଓହ ଲିଙ୍ଗରାଜ ସାଇଡ଼ ଯିବେ ବୁଲିବା ପାଇଁ?
ହଁ ହଁ।
ତାହେଲେ ତ ଭଲ କଥା ଯାଇକି ଟିକେ ବୁଲି ଆସନ୍ତୁ ବଢିଆ ମଜା ବି ହବ।
ହଁ ସେ ଭାବିଛୁ ଏବେ ଆମ କାହିଁକି ଆମର ଏକ୍ସାମ ସରିବେ ତାପ ଟିକେ ଆମ ପାଖରେ ଟାଇମ ହବ ନା କାହିଁକି ଜଷ୍ଟ ଅ କ୍ଲାସେସ୍ ଯିିବୁନି ଆମେ। ତ ତାପରେ
ଭଲ ଭଲ।
ତମେ ଭୁବନେଶ୍ବ ସେଟା କୋଉଠି ?
ଭୁବନେଶ୍ୱରରେ ବାଣୀବିହାର।
ଓହୋ।
ଆଉ ତମେ?
ହଁ ମୁଁ ବି ସେଇ ଇସକନ ପାଖା ପାଖି ରହୁଛି।
ଆଚ୍ଛା ଆଚ୍ଛା ଭଲ ତାହେଲେ।
ମୁଁ ଅମରି କଣ କଣ କହିଲି ଆମର ଘର ପାଖରେ ଇସକନ ଅଛି।
ହଁ କି
ହଁ ତ ତମେ ଯଦି ସେପଟେ ଆସିବ ମତେ କହିବ।
ହଉ ଠିକ ଅଛି ମୁଁ ସେପଟେ ଗଲେ ଆପଣଙ୍କୁ କହିବି ଆପଣ ମଁତେ ନେଇକି ଦେଖି ଆଣିବେ।
ଏପଟେ
ଆଉ କଣ କୁହନ୍ତୁ ଆପଣଙ୍କର କାହରି ମ୍ୟାରେଜ ଫଙ୍କସନ ବଗେରା ଅଛି?
ନା ନା ବ୍ରତ ଘର ଥିଲା ଭାଇର ତ ମୁଁ ଯାଇକି ଆସିଲିନି। ମ୍ୟାରେଜ ଅ ଏବେ କାହାରୁ ନାହି।
ଓହୋ।
ତମେ ମ୍ୟାରେଜ କେବେ କରିବ?
ହଁ କରିବି ଆପଣଙ୍କୁ ଡାକିଲେ ଆସିବେ ନା?
ହଁ ହଁ ସି
ହଁ ଭେଜ୍ ନନ୍ଭେଜ୍ ଦୁଇ ପ୍ରକାର ହବ ଆପଣ ଆସିବେ ଯଦି ତାହେଲେ ବଢ଼ିଆ ହୁଅନ୍ତା।
ହଁ ହଁ ଠିକ ଅଛି। ହଉ ହଉ ଠିକ୍ ଅଛି ମୁଁ ଯାଉଚି ଟିକେ ପାଠ ପଢିବି।
ଆଜ୍ଞା ଠିକ୍ ଅଛି।
ହଁ ଠିକ୍ ଅଛି।
ହଁ।